ଏଟ ଆସଛି। ଡ଼ି
ଅ ହୋ। ହଁ। ରବିଶ ଅଛିକି?
ହଁ ହା ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆଉ ଏପଟେ ଆଉ ଆଉ
ହଁ। ଏ ଯୋଉ ଓ ଡାଟା ସରିଗଲା ତ ସେଥିପାଇଁ।
ଓହୋ।
ହଁ କନେକ୍ସନ୍
ଗାଡି ଟା ଖରାପ ହେଇଯାଇଛି ନାଇଁ ନାଇଁ ଗାଡି ଖରାପ ହେଇଯାଇଛି ତାକୁ ସଜାଡୁଛି ବା ।
ତ କଉଠିକିଥିବି
ଏ ଗାଁ ଛକରେ ଛକରେ।
ହଁ ହଛଛ ହଁ
ଦୋକାନୀ ମେ ଦୋକାନରେ ବସ ସେଇଟି ଯାଇଛି ତ-ତାଙ୍କର ଅ
ଓହୋ।
ଜପାମ ଅଳପଥିଲା।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
ସେ ମୋ ଦୋକାନରେ ବସେଇ ଦେଇେଇ କୁଆଡେ ଯାଇଛନ୍ତି କି ଯାଇଛନ୍ତି।
କା
ହୁଁ କୁଆଡେ ତାଙ୍କ ଦାନ ଜଗିକି ବସିଛି ଆଉ ନାଇଁ ଖାଇବା ଜନ ଭୋକ ଲାଗିଲାନି ଜୋରରେ ହ
ହଁ ସୁଟଣ ଯୋରରେ
ହୁଁ ଉଁ
ହ୍ୟାଲୋ। ତ ଯ
ଆ କି ବାଧିବା ଦୋକାନୀ ଦୋକାନରେ ମୁ ଏଟା ଅଛି,
ନାନ ତମ କାଡ଼ ତମିଲ କରିରି ଯସଚ ନା
ହୁଁ ସେ ଦୋକାନୀ ମତେ ବସେଇ ଦେଇକି ସେ କୁଆଡେ ଯାଇଛନ୍ତି ଯାଇ
ହୁଁ
ଆ
ଆ ମର ସଭଳି ଆ
ହୁଁ ଖାଇବା ହେଇଗଲାଣି
ହ ହଁ ଖାଇଛି,
କଣ ରୋଷେଇ କରୁଥିଲା କି
କ ଯଉ ପୁରିକୁ ମାନେ ଆଳୁ ତରକାରୀ
ଯାହା ହଉ ରାତିରେ ଆଜି ପୁରୀ ଆଳୁ ତରକାରୀ ଟିକେ
ହ ହ ହ ହଉ ପଟିଲଛି ଆଉ
ଁ ଖାଇକ ବସିଥିଲି ଆଉ ଜଷ୍ଟ ଖାଇକି ବସିଛି ଆଉ
ହଁ
ହୁଁ
ତ ଭୋକ ଲାଗୁଛି ଖାଇବାକୁ ବି ଯାଇପାରୁନି।
ହଁ
ଖାଲି ଗୁଡୁ ଗୁଡୁ ହଉଛି ଖାଲି ପେଟ ଭିତରେ।
ଯୋଉ ସେ କେତେବେଳେ ଆସିବ କି?
କେ ଜାଣି ବସେଇଦେଇ କିି ତ ଯାଇଛି।
ହୁଁ ସେ କେ ତୁ କେତେବେଳେ ଆସିଥିଲୁ କି?
ଉଁ।
ସେ କେତୋଳେ ଆସିଥିଲା?
ମୁଁ ଆସିଲିଣି ଏବେ ହେଇଯିବ ଯାହା ହେଲେ ଛଅଟା।
ଓହୋ।
ଉଁ ଆପଣ
ଛଅଟାରୁ ହେଇଗଲା ସାଢେ ନଅଟା।
ଓ ହୋ ଆଚ୍ଛା।
ହଁ। କରିବା କଣ? ହୁଁ।
ସେଇ କଥା କୋହୁଥିଲି ଆଉ ମୁଁ କଲି କୋଉଟୁ କରିବି? ଜରି। କୁହ କୁହ। ମୁଁ କୋହୁଥିଲି କି ହଉ କେତେବେଳେ ସଜ ହବ କେତେବେଳେ?
ଉଁ ଏ ସବୁ ଜିନିଷ ଲାଗି ଯାଇଚି ଯେତୋଳେ
ହୁଁ।
ଉଁ ହୁଁ। ଲାଉ ମତେ ନିଦ ବି ଲାଗିଲାଣି ସଳା ଉଁ ହୁଁ।
ସିଏ ଆସିବ କେତୋଳେ?
କେଜାଣି ଅନେଇକି ବସଚି ଲେ କଣ ମାଇଁ? ଆ ତାର ଯୋଉ ପୋକଉଡ଼ା ଭୁସନ୍ଦିବେ। ଖାଲି ଡ୍ରେସ୍ ଭିତରେ ପଶି ଯାଉଛନ୍ତି ଯେ ବାବାରେ। ବିରକ୍ତ ଲାଗୁନି।
ବୋହୁତ୍ ବୋହୁତ୍ କଥା ଆସୁଚି?
ଉଁ।
ଓ
ଏଇ ଯୋଉ ସବୁ ହୁଁ। ଜରିି ପୋକ। ଏଗୁଡ଼ାକ
ନାଁ।
ଆଚ୍ଛା ସରିଲେ କେତେ ତିରି ଟିକେଟ ଲାଗୁଚି।
ଏ କଥା ଆଉ।
ଖାଇବ ତମେ?
ଖାଇବା ଘରକୁର ଫୋନ କରିଥିଲି ଯେ ବୋଉ କହୁଥିଲା ସେ ଭାତ କ ସେ ମାଛ ଅଛି ପୁଣି ଆରୁ
ହଁ ଆ ଘରେ ସେ କବ
ହୁଁ।
ତମେ ମାଛଉଛ କ ପଠେଇଦଅ ବୋଲି।
ମୁଁ ମନା କରିକି ଆସିଲେ ପାଣିୱଲି ମାଛ ସେ ଏଟା ଆଣିିକି ଘରେ ଦେଇଛି।
ଆଉ ନୁହ କଣ? ମୁଁ ମନା କରିକି ଆସ ଦେବନି ବୋଲି।
ହଁ।
ନେଇକିରି ଆସ
ଚଳେଇବ କିଏ ଆଣିକିରି। ତମେ ତମାଟୋ ଖାଇବା ଛୋଟ ମାଛ ବ
ଛୋଟ ବା ଛୋଟ ମତେ ଭଲ ଲାଗେନି କଣ କଣ୍ଟା ଲାଗିଯାଏ ମୁ ଖାଇ ଜାଣନି ସେଗୁଡା।
ହ ହଁ ମତେ ବହୁତ ପସନ୍ଦ।
ଆ ଛୋଟ ମାଛ ହେଲେ ପୁରା ଛୋ
ମୁ ମ ଛୋଟ ବଡ ମାଛ ପସନ୍ଦ।
ହଁ।
ହୁଁ। ହୁଁ।
ହୁଁ।
ହେଲୋ। ହ୍ୟାଲୋ।
ହ୍ୟାଲୋ।
ଆଁ
ନେଟ ଟିକେ ଶୁୁଛି ତ ବର୍ଷ ପଜ ହ ଛି ସେଥିପାଇଁ
ହୁଁ ବର୍ଷା ହଉଛି ସେଆଡେ
ନାଇଁ ବର୍ଷା ଆସିଥିଲା। ଏଇନା ଆସିଥିଲା
ଓହୋ
ଆଉ କଣ ଭଲ ଭାଇିଲ କି।
ହୁଁ
ଆସିଲ କି ବାଲା
ହଁ।
ଆସିଲ କି ଗ ପିବଲା ଓ ହୋ। ଠିକ ଠାକ କର ଆଉ।
ଶୀଘ୍ର କରିଦଉ ଘ ଯହାରିବୁ ଭୋକ ଲାଗିଲାଣି। ବରତ ବି ଲାଗିଲଣି। ହ୍ୟାଲୋ। ହ୍ୟାଲୋ।